ହ୍ୟାଲୋ।
ହଁ ସାର୍ ନମସ୍କାର।
ସାର୍ ନମସ୍କାର।
ଆଉ କଣ ଚାଲିଛି ଆପଣ କଣ କରୁଛନ୍ତି?
ଅଛି ଆଉ ଆ ଆପଣ କଣ କରୁଛନ୍ତି?
ବସିଛୁ ଏଇଡେ।
ଆଚ୍ଛା ଖାଇଲେଣି?
ନାଇଁ ଏବେ ନାଇଁ ଖାଇନୁ ଏବେ ମାନେ ଫ୍ରେଶ ହେଇନୁ ଆହୁରି
ହୁଁ।
ଲେଟ୍ ହେଉଛି ଆଉ ଦଶଟା ବାଜିବ।
ଦଶଟା ବାଜିବ ଆଚ୍ଛା ଆଉ ଭଲ ଅଛନ୍ତି।
ଭ ଅଛି।
ଆଚ୍ଛା ଆଉ କଣ ଖବର ଘରେ ସବୁ ଭଲ ଅଛନ୍ତି।
ହ ସବୁ ଠିକ୍ ଅଛନ୍ତି।
ଆଚ୍ଛା। ଆଚ୍ଛା ମୁଁ ଭାବୁଛି ଏଇଥର ଗଣେଶ ପୂଜାରେ ମୁଁ ଆପଣଙ୍କର ଗାଁଡ଼େ ବୁଲିବାକୁ ଯିବି
ହଁ ଆସନ୍ତୁ ଆସନ୍ତୁ ଆମର ଇଆଡ଼େ ମାନେ ମେଢ଼ ବି ସିନ୍ ହଉଛି।
ଆଚ୍ଛା ଗଣେଶ ପୂଜା ବହୁତ ଧୁମଧାମ ରେ ପାଳନ ହୁଏ। ଖାସ କରି ତ ଯେମିତି ମହାରାଷ୍ଟ୍ରରେ ତ ପ୍ରସିଦ୍ଧ ଗଣେଶ ପୂଜା ପାଇଁ ଗଣେଶ ପୂଜା ପାଇଁ ସେଠାରେ ତ ବହୁତ ଲୋକମାନୋନେ ବହୁତ ଉତ୍ସାହ ସହିତ ଗଣେଶ ପୂଜା ପାଳନ କରୁଛନ୍ତି ଭଗବାନ ଗଣେଶଙ୍କୁ।
ଣ କହୁଛି ଗଣେଶ ମହାପ୍ରଭୁ ଗୋଟେ ମାନେ ବଡ ମୂର୍ତ୍ତି ହେଇଥାଉଛି ମାନେ ପନ୍ଦର ପିଟ କୋଡିଏ ପିଟ ମୂର୍ତ୍ତି ଗୋଟେ ହେଇଟ ହଉଛି।
ଆଚ୍ଛା ଆଚ୍ଛା ବହୁତ ବହୁତ ଉଚ୍ଚ ଉଚ୍ଚ ଗଣେଶ ମୂର୍ତ୍ତି ସେଠାରେ ହଉଛି ଅ ମହାରାଷ୍ଟ୍ର ମୁମ୍ବାଇରେ ଯୋଉଠି ପ୍ରସିଦ୍ଧ ଯୋଉଠି କି। ସେଥି ସେଠାକାର ଦେଖିବାକୁ ଗଲେ ଲୋକମାନେ ବହୁତ ଜାଗା ସେଠାରେ ଭିଡ଼ ହୁଅନ୍ତି ଡେଲି ସେଠାରେ ପ୍ରସାଦ ବଣ୍ଟନ ହେଉଛି ଭଗବାନ ଗଣେଶଙ୍କର ଆଉ ସେଠାରେ ମଧ୍ୟ ବିଭିନ୍ନ ପ୍ରକାରର ଯାତ ଜାତର ମେଳ ଯାହା କିଛି ଲାଗିଥାଉଛି ଲୋକମାନେ ବହୁତ ଜାଗାରେ ଭିଡ ହଉଛନ୍ତି ସେଠାରେ ମଧ୍ୟ। ବିଭିନ୍ନ ପ୍ରକାରର ଅ କାର୍ଯ୍ୟ ସଂସ୍କୃତି କଳା ସଂସ୍କୃତି ଏସବୁ ନୃତ୍ୟ ପରିବେଷଣ ଏସବୁ ସବୁ ପ୍ରକାରର ସଙ୍ଗୀତ ଏସବୁ ସବୁ ସେଠାରେ ସବୁ ହଉଛି ନା କଣ କହୁଛନ୍ତି।
ହଁ
ହୁଁ ଆଉ ସେଥିରେ ଗଣେଶ ପଜାର ଖାସ୍ କରି ମହାରାଷ୍ଟ୍ରର ଢୋଲୋ। ଝୋଲ ବାଜା ଯେଉଁମାନେ ବସୁଛନ୍ତି ସେମାନଙ୍କ ମଧ୍ୟ ବହୁତ ପ୍ରସିଦ୍ଧ ଅଛନ୍ତି। ଆପଣ ଜାଣିଥିବେ।
ହଁ।
ହୁଁ। ଆଚ୍ଛା ଆପଣଙ୍କର ଅନୁଭୂତି କଣ ଗଣେଶ ପୂଜାକୁ ନେଇକି ଆପଣ କଣ ଭାବୁଛଚନ୍ତି ଗଣେଶ ପୂଜା କିଭଳି ଭାବରେ ପାଳନ ହଉଛିଚି? ଯେ ମହାରାଷ୍ଟ୍ରରେ ଯେମିତି ପାଳନ ହଉଛି ଗଣେଶ ପୂଜା କଣ ସ ସେ ସେମ୍ ସବୁଠି ସେମିତି ପାଳନ ହଉଚି ନା ମ ସେଠି କିଛି ନିଆରାଇ ଏଠି କିଛି ଆମର ଏଠି ଏଟା କିଛି ଓଡ଼ିଶାରେ କିଛି ନିଆରା ଏଇ ଟାଇପ ରହୁଛି କଣ କିଛି
ଗଣେଶ ପୂଜା ସବୁଠେ ସେଇଡେ ସବୁଡେ ସମାନେ ପାଳନ ହଉଚି କିନ୍ତୁ ତ ମହାରାଷ୍ଟ୍ରରେ କଣ ହଉଚି ମାନେ ମହାରାଷ୍ଟ୍ରରେ ମାନେ ଆମର ଏଇଠେ କମ ହେଲା ବୁ ତାଙ୍କର ଘରେ ଘରେ ଗୋଟେ ମୂର୍ତ୍ତି ଇଏ କଲା ଭଳିଆ ଏଇ ଟାଇପ ର କରୁଚନ୍ତି।
ତ ସେଠି ପ୍ରତି ଘରେ ଘରେ କେ ଭଗବାନ ଗଣେଶଙ୍କୁ
ହଁ ତାଙ୍କର ସହିତ ସେ ଉତ୍ସବ ବାଡ ମାନେ ବହୁତ ଲୋକ ଲୋକ ପ୍ରାୟ ଲୋକ ଆମର ଏଇଟେ ସେତେ ଗୁରୁତର ନାହିଁ ମାନେ ପିଲାମାନୋନେ ଆକା ସେ ଇଏ କରିକିରି ମୂର୍ତ୍ତି ଯାହାକି ଆମର ଏଟା ଉ
ଆଚ୍ଛା ଏଠିରେ ଆଉ ଦେଖିବାକୁ ଗଲେ ଓଡିଶାରେ ବହୁତ କମ୍ ଲୋକ ଯେତେଟା ପରିମାଣରେ ସେଠାରେ କହୁଚନ୍ତି ପ୍ରତି ଘରେ ଘରେ ଗଣେଶ ପୂଜା କରୁଚନ୍ତି। ତା ଅପକ୍ଷେ ଓଡିଶାରେ ଯହା ବି କମ ଅଛି କିନ୍ତୁ ସେଠାରେ କାହିଁକି ନା ସେଠାରେ ସେମାନଙ୍କର ଗୋଟେ ଗଣେଶ ପୂଜା ମାନେ ଆଉ ମୁ ମୁମ୍ବାଇ ମହାରାଷ୍ଟ୍ରରେ ବହୁତ ଫେମସ ମାନେ ପ୍ରଚଳିତ ଯୋଉଟା କି।
ପ୍ରଚଳିତ।
ହୁଁ ତ ଗଣେଶ ପୂଜାକୁ ନେଇକି ଏ କିଛି କିଛିଟା ସେଠାରେ ନାଟ୍ୟ ସଙ୍ଗୀତ ସଂସ୍କୃତି ପରମ୍ପରା ସବକୁ ନେଇକି କାହାଣୀ କିଛି ବର୍ଣ୍ଣନା କରିଚନ୍ତି। ଯେମିତି ଗଣେଶଙ୍କର ବିଷୟରେ ମୁଁ ଟିକେ ଜାଣିବା ପାଇଁ ବହୁତ ଇଚ୍ଛୁକ ହଉଚି। ତ ଆପଣ ମତେ କହିବେ କି ଯେ ଗଣେଶ କିପରି ତାଙ୍କର ମୁଣ୍ଡ କିପରି ଏମିତି ବକର ତୁଣ୍ଡ ମାନେ ତି ହାତୀ ଭଳିଆ ସେମାନଙ୍କ ତାଙ୍କ ମୁଣ୍ଡ ହେଲା କେପରି ମାନେ ଏପରେ ସବୁ ହେଲା? ଆପଣ ତା ଜାଣିଚନ୍ତି ମତେ ଟିକେ କହିବେ ମୁଁ ଟିକେ ଶୁଣିବାକୁ ବହୁତ ଆଗ୍ରହ।
ସେ ଗଣେ ଗଣେଶ କଣ ନା ପାର୍ବତୀ ଯେତେବେଳେ ମାନେ ଗଣେଶଙ୍କର ମାନେ ଇଏ ଜନ୍ମ କି ନେଇଥିଲା ପାର୍ବତୀ ମା ତ ପାର୍ବତୀ ଯେତେବେଳେ ସ୍ନାନ କରୁଥିଲେ ସେତେବେଳେ ତାଙ୍କର କଣ ନା ହ ଲ ମାନେ ଯୋଉ ହଳଦୀ ଯୋଉ ନଗଉନାହାନ୍ତି କି?
ଆଚ୍ଛା ହଳଦୀ ଲଗେଇବା ସମୟରେ ହଳଦୀରେ ସେଇ ମଳିକୁ ମଳିରେ
ଗାଧେଇବା ସମୟରେ ସେ ହଳଦୀ ମଳିକୁ ମାନେ କାଢ଼ିକି ମାନେ ଯୋଉ ବାହାରିଲା ସେ ମଳିରେ ତାଙ୍କେ ମୂର୍ତ୍ତି ବନେଇଲେ।
ଆଚ୍ଛା, ଗୋଟିଏ ବାଳକ ଆକୃତିରେ ଗୋଟେ ମୂର୍ତ୍ତି ବନେଇଲେ। ହୁଁ।
ପରେ ସେ ମୂର୍ତ୍ତିକୁ ଜୀବିତ ବୋଲି ମାନେ
ଜୀବନ ଦାନ ଦେଲେ ସେଠାରେ। ତାକୁ ଜୀବନ ଦାନ ଦେଇକି ତାକୁ ଉ ସମ୍ପୂର୍ଣ୍ଣ ଶରୀର ଗୋଟେ ଗଢିଲେ। ଗୋଟେ ଛୋଟ ଛୁଆ ଗୋଟେ କରିଲେ।
ଛୋଟଛୁଆ ମୋଟେ କରିଲେ। ଯେତେବେଳେ ତା ଙ୍କେ ମାନେ ତାପରେ କଣ କଲେ ନା ପାର୍ବତୀ ଗଲେ ତପସ୍ୟା କରିବାକୁ। ସ୍ଥାନ ସରିଲା ପରେ ତପସ୍ୟା କରିବାକୁ ଗଲେ। ତାପରେ ଗଣେଶ ଉ ଗଣେଶ ମହାପ୍ରଭୁ କଣ କହିଲେ ବାହାରେ ଜଗିଥାଅ ଭିତରକୁ କାହା
ଭିତରକୁ ହଁ ସେ ତାଙ୍କ ବିନା ମ୍ ବିନା ତାଙ୍କର ଅନୁମତି ତାଙ୍କୁ ଭିତରକୁ କାହାକୁ ପ୍ରବେଶ କରିବାକୁ ମନା କଲେ ଗଣେଶ୍ ଭଗବାନ ମାତା ପାର୍ବତୀଙ୍କୁ
ମନା କରିବା ତା ହୁଁ ହୁଁ ଶିବ ମହାପୁରୁ ବି ଆସିଲେ କିନ୍ତୁ ଜାଣିିନଥିଲେ ଗଣେଶ ମହାପ୍ରଭୁ ତାଙ୍କ ପିତା ବୋଲି ଶିବ ମହାପ୍ରୁ ବୋଲି।
ଆଚ୍ଛା କିନ୍ତୁ ପାର୍ବତୀ ମାତେ ତାଙ୍କୁ ସିନା ଗଡିଛନ୍ତି କିନ୍ତୁ ତାଙ୍କୁ ଏ କଥା କହିନାହାନ୍ତି ଯେ ତୁମର ପିତା ଇଏ ତୁମର ପିତା ସିଏ ଆଚ୍ଛା ସେ ସେ ବିଷୟରେ ତାଙ୍କୁ ଜ୍ଞାନ ଦେଇନାହାନ୍ତି। ତାପରେ ସେ ବାହାରେ ଜଗିଛନ୍ତି ତାଙ୍କୁ। ଆଚ୍ଛା ତାଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ଭଗବାନ ଗଣେଶ ଆଚ୍ଛା ହୁଁ।
ମାଲେ ଇଏ କରିବା କଥା କହିଲେ, ବୁଝେଇଲେ, ତଥାପି ଉଁ ବୁଝିଲେନି। ମନା କରିଲେ ମନା କରିବା ଦ୍ଵାରା ତାଙ୍କେ କଣ କଲେ।
ପ୍ରବେଶ କରିବା ପାଇଁ ବହୁତୁ ଗଣେଶଙ୍କୁ ବୁଝାଇଲେ ଯେ ମୁଁ ଭିତରୁ ପ୍ରବେଶ କରି ମୋତେ ଛାଡ଼। ମୁଁ ତାଙ୍କର ସ୍ଵାମୀ ବହୁତ କିଛି ବୁଝେଇଲେ ପଟ ସେ ହଁ କିନ୍ତୁ।
କିନ୍ତୁ ତାଙ୍କେ କହିଲେ ମାତାଙ୍କ ଆଦେଶ ହେଇନି ମାନେ ମୁଁ କାହାକୁ ବି ଛାଡି ପାରିବିନି। ଯାହାଦ୍ଵାରା ତାଙ୍କ ତାଙ୍କ ଦୁହିଙ୍କ ମଧ୍ୟରେ ଯୁଦ୍ଧ ହେଲା।
ହୁଁ, ଆଛା ଦୁଇ ଜଣଙ୍କ ମଧ୍ୟରେ ଯୁ ଯୁଦ୍ଧ ହେଲା ଭଗବାନ ଗଣେଶଙ୍କ ମଧ୍ୟରେ ଆଉ ଭଗବାନ ଶିବଙ୍କ ମଧ୍ୟରେ ଯୁଦ୍ଧ ହେଲା।
ଯୁଦ୍ଧ ହେବା ଫଳରେ ତାଙ୍କ ତ୍ରିଶୂଳ ଛାଡିକରି ପରାସ୍ତ ଦୁଇଥର ଶିବ ମହାପ୍ରୁ ହେଲେ। ଫୁଣି ତିନିଥର ବେଳକୁ ତାଙ୍କ ତିଶୂଳ ଛାଡିକି।
ହୁଁ ତ ତ୍ରିଶୂଳରେ ପହରା କରିକି। ଗଣେଶଙ୍କର ବେକ ସେଡୁ ଛିନନ୍ନ କରିଥିଲେ।
ଛିନ୍ନ କରୁଥିଲେ।
ଆଚ୍ଛା ତାପରେ କଣ ହେଲା?
ତାପରେ ପୁଣି ମାତା ପାର୍ବତୀ ମାନେ ଆବାସ ଶୁଭିଲା। ମାତା ମାତା ବୋଲି ଆବାସ ଗଲାରୁ ପାର୍ବତୀ ତପସ୍ୟା ଭାଙ୍ଗିକି ଆସିଲା ବେଳକୁ ଦେ
ସେ ଶବ୍ଦ ଶୁଣିକି ମାତାମାତା ଶବ୍ଦ ଶୁଣିକି ଗଣେଶ ପାର୍ବତୀ ମାତା ପାର୍ବତୀ ଆସିଲେ ସେଠାରୁ।
ସେଠାରୁ ସେଠାକୁ ଆସି ଦେଖିଲା ବେଳକୁ ଗଣେଶଙ୍କ ମୁଣ୍ଡ ଉଁ ମାନେ ଗଡି ହେଇକିରି ଉଁ।
ଆଚ୍ଛା ଶରୀରରୁ ମୁ ଆଛା ଶରୀରର ମୁଣ୍ଡ ଅଲଗା ହେଇକି ପଡିଛି।
ପଡିଚି।
ତାହେଲେ ହେଲେ ମାତା ସେ ପାର୍ବ ପାର୍ବତୀ ଶିବଙ୍କୁ କହିଲେ ସବୁ।
କହିଲେ ଏତା କଣ କଲ ଏତେ ସବୁ କହିବା ଦ୍ଵାରା ମୁଁ କହିଲେ ଜୀବନ ତ ଦେଇପାରିବିନି।
ମନକୁ ଭୁଲ କଲି ତାପରେ ଯାଇକି କଣ କଲେ ସେଟା ହୁଁ
କହିଲେ ମାନେ ସବୁ ମାନେ ଭଗବାନ ଯେତିକି ସବୁ ମାନେ ଇନ୍ଦ୍ରରାଜ ସମସ୍ତେ ଆସିକି।
ଆଛା ସେଠାରେ ସମସ୍ତେ ଆସିଲେ ଏକାଠି ହେଲେ। ହୁଁ ଆଛା ସେ ମୁଣ୍ଡ ଟା କେମିତି କଣ ସେଟା ଆସିଲା ତାଙ୍କର ଗଣେଶଙ୍କର।
ଶିବ ମହାପ୍ରୁ କହିଲେ କି ଆଉ। ଉତ୍ତର ବାଡେ ଶୋଇଥିବା ଯୋଉ ପଶୁ। ତାକୁ କାଟି ଆଣି ଅ ମୁଣ୍ଡ ନଗେଇଲେ ତାଙ୍କେ ଜୀବନ୍ତ ହେଇପାରିବେ।
ଆଛା ଯିଏ ବି ଯେ କୌଣସି ବି ଯିବ ଯଦି ଯିବ। ଯଦି ତାଙ୍କ ମା ଠାରୁ। ଉତ୍ତର ଦିଗରେ ଶୋଇଥିବ କି ମା ମାନେ ଅଲଗା ଅଲଗା ସେ ସେପଟେ ମୁହଁ ଏପଟେ ମୁହଁ ଅଲଗା ଅଲଗା ଗା ଶୋଇଥିବେ ଅଲଗା ତେଣୁ ସେ ତାଙ୍କ ଶରୀରରୁ ମୁଣ୍ଡ। ଆଣିଥିବ କହିଲି। ତା ଫଳରେ ହେଲା ଏଇଟା କେଉଁ ଜୀବର ଆଣିଚନ୍ତି ମୁଣ୍ଡ?
ମାନେ ହସ୍ତି ଗୋଟେ ହାତୀର ମୁଣ୍ଡ ଆଣିକି
ଆଛା ହାତୀର ଗୋଟଏ ମୁଣ୍ଡ ଆଣିଛନ୍ତି ଯଥା ସେ ଆଚ୍ଛା
ଜୀବନ୍ତ ଦାନ ଦେଲେ ପ୍ରାୟ ତେତିଶ କୋଟି ଦେବିଦା ତାଙ୍କୁ
ସେଥିପାଇଁ ବୋଲି ଗଣେଶଙ୍କର ଅନ୍ୟ ନାମ ହଉଛି ଗଜାନନ
ଗଜାନନ।
ଗଜାନନ ସେଥିପାଇଁ ସେମାନଙ୍କର ଆଚ୍ଛା। ବହୁତ ସୁନ୍ଦର ଆଚ୍ଛା ତାପରେ କଣ ହେଲା ପୁଣି ସମସ୍ତ ସେ ଭଗବାନ ମତେ ସେଠି ଜମାଇ ଥିଲେ
ଜମା ହେଲେ ପୁଣି ତାଙ୍କୁ ସବୁ ଆଶୀର୍ବାଦ ଦେଲେ। ତାକୁ ମାନେ ବିଦ୍ୟାର ବି ଆଶୀର୍ବାଦ ଦେଲେ ତମଡୁ ଆଉ କିଏ ବିଦ୍ୟା ଭଣ୍ଡାର ତମ ପାଖରେ ଅଛି ତମ ନା ଧରଲେ
ଆଚ୍ଛା ଗଣେଶକୁ ବିଘ୍ନ ବିନାଶକ ଗଣାଧିପତେ କହୁଛନ୍ତି ଆଚ୍ଛା। ବିଭିନ୍ନ ପ୍ରକାରର ଅସୁବିଧାକୁ ଦୂର କରିବ ଗଣାଧି ପତେ ନାମ କହୁଛନ୍ତି ଯେମିତି ଆମର ପୁରୁଣା ଶାତ୍ରରେ ମଧ୍ୟ ଲେଖା ଅଛି ଗଣେଶଙ୍କର ବିଭିନ୍ନ କୃର୍ତି କାର୍ଯ୍ୟକଳାପ ଗୁଡିକ ସବୁ ହୁ। ଆଛା ଗଣେଶଙ୍କର ସେଇ ହାତୀ ଦାନ୍ତଟି ଭାଙ୍ଗିଲା କିପରି? ତା ବିଷୟରେ ଟିକ କହିବେ କି ମୁଁ ତାର ବିଷୟରେ ଜାଣିବା ପାଇଁ ବହୁତ ଇଛା ଛୁକ ଅଛି ଯେ ହାତୀ ତ ସମାନ ଦାନ୍ତ ସମାନଙ୍କର ସମାନ ଥାଏ କିନ୍ତୁ ଭାଙ୍ଗିଲା କିପରି ସେଇଟା
ସେଇଟା ଭାଙ୍ଗିଲା କୈଳାସରେ ଶିବ ଯେତେବେଳେ ତପସଯ୍ୟା କରୁଥିଲେ ସେ ଯେତେବେଳେ ପ୍ରଭୁ ପଶୁରାମ ମାନେ ତାଙ୍କ ଗୁରୁ ଶିବଙ୍କର ଶିଷ୍ୟ ହଉଚି ପ୍ରଭୁ ପଶୁରାମ ମାନେ ଗୋଟେ
ଆଚ୍ଛା।
ଯାହା ଦ୍ଵାରା ତାଙ୍କର ଶିକ୍ଷା ସାରି ମାନେ ସମ୍ପୂର୍ଣ୍ଣ କରି ବାହାରିବା ସମୟରେ ଉ ପ୍ରଭୁ କୁ ମିଳନ ପାଇଁ ତାଙ୍କେ ଯାଉଥିଲେ କିନ୍ତୁ ଗଣେଶ ଛା ନ ଛାଡିବା ଦ୍ଵାରା ତାଙ୍କ ଦୁଇଙ୍କ ମଧ୍ୟରେ ଯୁଦ୍ଧ ହେଲା ଯାହା ଦ୍ଵାରା ତାଙ୍କ ପଶୁରାମ ତାଙ୍କ ଟାଙ୍ଗିଆରେ
ଆଚ୍ଛା ତାଙ୍କର ଯୋଉ ପ୍ରହାର କରିଥିଲେ ତାଙ୍କର ନିଜର ଅସ୍ତ୍ରରେ ପରଶୁରାମ ପ୍ରହାର କରିଥିଲେ ଗଣେଶଙ୍କୁ ଯାହା ଫଳରେ ତାଙ୍କ ଦନ୍ତଟି ଭଗ୍ନ ହୋଇଯାଇଥିଲା ମାନେ ଅଧ ଖଣ୍ଡ ହୋଇଯାଇଥିଲା ପୁରା ତ ଭାଙ୍ଗି ନଥିଲା ସେଟା ଅଧ ଖଣ୍ଡ ହେଇଯାଇଥିଲା ଆଛା। ଆଚ୍ଛା ଏଇପରି ଭାବରେ ଗଣେଶଙ୍କର କଳାକୃତି ସବୁ ବିଭିନ୍ନ ପ୍ରକାରର ରୁଚିରେ ବନା ଯାଇଚି ଯେମିତି କି ଗୋଟିଏ ଅସୁର ଥରେ ଶିବଙ୍କ ମୁଣ୍ଡ ଆ ଆ ଆଶୀର୍ବାଦ ପାଇ ଶିବଙ୍କୁ ହିଁ ମାରିବାକୁ ଯାଉଥିଲେ ଯାହା ଫଳରେ ଗଣେଶ ହିଁ ତାଙ୍କୁ ଶେଷରେ ଅସୁରରୁ ମୂଷା ଟିଏ କରିଦେଇ ଥିଲେ ମୁଷିକରାଜ ଯୋଉଟା ଯାଏ ତାଙ୍କ ବାହାନ ଯୋଉଟା କି ଗଣେଶଙ୍କର ସେଇଟା ବି ଏଇଗୁଡିକ ସବୁ କାହାଣୀ ଗୁଡିକ ବିଭିନ୍ନ ପ୍ରକାର ରଚନା ରଚନା କରିକି ସବୁ ଏବେ ମଧ୍ୟ ବହୁତ ଜାଗାରେ ପୂଜା ପାଉଚନ୍ତି ଭଗବାନ ଗଣେଶ ଖାସ୍ କରିକି ମହାରାଷ୍ଟ୍ରର ମୁମ୍ବାଇରେ ବହୁତ ଜାଗାରେ ମାନେ ସେଠିକାର ଭସାଣି ଦେଖ୍ ଖିବାକୁ ଗଲେ ଲୋକମାନେ ବହୁତ ବହୁତ ବହୁତ ଦୂରରୁ ଆସୁଚନ୍ତି ପର୍ଯ୍ୟଟକମାନେ ଦେଖିବାକୁ ମଧ୍ୟ ଭସାଣି କରିବାକୁ ବହୁତ ଧୁମଧାମରେ ମଧ୍ୟ ପାଳନ କରାଯାଇଥାଏ ହୁଁ। ହଁ ବହୁତ ଭଲ ଲାଗେ ଦେଖିବାକୁ ଏହି
ଗଣେଶ ଦ୍ବାର ଉଁ ଯୋଉ ପୂଜା ଯୋଉ ଯାତ୍ରା ପର୍ବ।
ଗଣେଶ ପୂଜାର ଯାତ୍ରା ବୋହୁତ ଭଲ ଲାଗେ ମତେ ବି ଠିକ୍ ଅଛି କେବେ ପୁଣି ଦେ ଖା ହବା ପୁଣି ଯିବା ପୁଣି ବୁଲିବାକୁ ସେଇ ଯାତ୍ରାକୁ। ଗଣେଶ ମହାରାଷ୍ଟ୍ର ବୁଜା ସାର୍ ସାର୍ ଠିକ୍ ଅଛି ରହିଲି ସାର୍।
ରା ହଁ ସା
ନମସ୍କା
ରଖନ୍ତୁ।